ହଁ ହଁ ବନ୍ଧୁ କୁଅ।
ଜୟ ଜ
ଜୟ ଜ ଜୟ ଜଗନ୍ନାଥ୍।
ଆଉ
ହଁ ହଁ ମନେ ପଡିବ।
ଆ କାଇଁ କାଇଁ ଆଉ କହିଁ ଫୋନ ଫାନ୍ ନାହିଁ କିଛି ନାହିଁ। ମୁଁ କହିଲି ଦେଖେ ବନ୍ଧୁ ଟା କଣ କର୍ଚି ଆଉ ଆସିବ ନା ଆଉ ଆମ ଗାଁ ରେ ଯାତ୍ରା ହଉଚି।
ହଁ ହଁ।
ହଁ ଆ ଯାତ୍ରା ହଉଛି କୋଉଦିନ ଗୋଟେ ଆସ ବୁଲିକି ଯିବ।
ଆଉ ଦେଖିଆ ଯିବା ଆଉ।
ଏବେ କୋଉଠି ଫାଇଭ୍ ଷ୍ଟାର୍ ହୋଟେଲ୍ ନା।
ହଁ ଏବେ ଫାଇଭ୍ ଷ୍ଟାର୍ ହୋଟେଲ୍ରେ ଚାଲ୍ଚି।
ହଁ କଂ କରୁଚ ଫାଇପ୍ ଷ୍ଟାର୍ ହୋଟେଲ୍ରେ।
ଏ ମ୍ୟାନେଜର୍ ଅଛି।
ମ୍ୟାନେଜର୍ ମୁଁ ଭାବୁଛି ବୋଧେ। ରୋଷେଇ ଫୋଷେଇ କରୁଚନା କଂ।
ନା ନା ରୋଷେଇ କାହିଁକି କରିବି।
ଯାହା ହଉ ମ୍ୟାନେଜର୍ ଯୋଉ ରହିଛ କୋଉ ଦିନ ଗୋଟେ ଗଲେ।
ଆଁ ହଁ ଆସ ଥରେ ଭୁବ୍ନେଶ୍ୱର୍।
ଭୁବନେଶ୍ୱର୍ରେ ଫାଇଭ୍ ଷ୍ଟାର୍ ହୋଟେଲ୍।
ହଁ ମୁଁ ବା ଖୋଲ୍ଚି ଗୋଟେ।
ମୁଁ ପା ଖୋଲିଚି ଗୋଟେ।
ଓହୋ ଯାହା ଆମେ କୋଉଦିନ ଗଲେ ଆମକୁ ଟିକେ ଦବ।
ହୁଁ ହୁଁ।
ଆମ୍ ପାଇଁ ସ୍ପେଶାଲ୍ କିଛି ଅଛି ନା ସେଇ ଆଇଟମ୍।
ନା ନା ତମେ ଯୋଉ ଆଇଟମ୍ ଖୋଜିବ ସେଇ ଆଇଟମ୍ ପାଇବ।
ଆଉ କବ ଭଲ ନା ସବୁ। ମୁଁ କଇଲି ଭଲ ନା ସବୁ।
ହଁ ଭଲ।
ଆଉ ପାଠ ପଢାପଢି କଣ ଚାଲ୍ଚୀ।
ପାଠ ପଢି କଣ ଚାଲି ମୁଁ ତ ଚାକିରି କର୍ଚି ପାଠ ପଢା ପଢି କଣ ଆଉ ଚାଲିବ।
ତୁପା କଣ ସେ ଭୁବ୍ନେଶ୍ୱରରେ କଣ ପଢା ସହିତ କଣ ଇନ୍କମ୍ ମୁଁ ଶୁଣିବାକୁ ପାଇ ତୁ କା ଡିପ୍ଲୋମା କରିଛୁ ଆଡେ ଏଥିରେ ବି ରହିଚୁ
ହଁ ହଁ ଠିକ୍ ସେ ଯାହା ବୁଝିଛ ଠିକ୍ ଆଉ।
ନ କଲେ ଆଉ କିଛି ବାଟ ନାହିଁ।
ହଁ ହଁ ଠିକ୍ ଠିକ୍।
ବିକମ୍ ପରେ ଇନ୍କମ୍ କର। ମେ ବିନା ଇନ୍କମ୍ରେ କେହି ପଚାରିବେନି। ଆଉ ଆଜି ଯାତ୍ରା ହବ।
ହଁ ହଁ।
ଆଉ ଆସିଲେ ମତେ ଜଣୁ ଜଣେ ତମ ପାଇଁ କିଛି ବ୍ୟବସ୍ଥା କରିବି।
ହଁ କିଛି ନଇଁ।
ଆଉ ଆଜି ବାପ ଆଜି ତମର ଧାନ ବୁଣା ହଉଥିଲା
ହଁ ହଁ ହଁ ଯାନଛି ତମେ ଯାଇଥିଲ ନା କଁ?
ହଁ ମୁଁ ପା ଯାଇଥିଲି ଏଠି ବୁଢା ବୁଢି ରହୁଥିଲେ ଆଉ ମୁଁ ବା ପକେଇଲି ମୋ ବାପା ବୁଣିଲା ଚାଷ କଲୁ। ହଉ କାଲିିକି ଆଇଲୁ ଆଉ।
ଓହୋ ଭଲ ଆଉ।
ଆଉ ସାଡେ ନଈ ଫଇ ଅଛି ନା?
ସାଡେ ନଈ ଫଇ କିଛି ନାହିଁ ସାଡେ ଖାଲି ହାତୀ ଅଛି। ଶେଣେ ଖାଲି ହାତୀ ଅଛି। ନଈ ଫଇ ହେ କିଛି ନାହିଁ।
ଚୁନା ମାଛ ଫୁନା ମାଛ କାଲି ଧରୁଛନ୍ତି।
କଣ ହେଇଛି।
ମୁଁ କହିଲି ଆମ ନଈୀରେ ଚୁନା ମାଛ ପ୍ରବଳ ହେଇଛନ୍ତି।
ହଁ ହଁ।
ହଁରେ ଯାଇକି ଧରିଲେ ଆ ସେଇନ ଫୋନ କରିବୁ ଆସିଲେ ଏଇ ଟିକେ ଭୋଜି ଭାତ ହେଇଯିବ।
ହଁ ହ।
କାଲି ବି ବାରଟା ଅଛି କାଲି ବି ଆମ ଯାତ ଆମ ଯାତ ତ ପର ନ ନା କଁ।
ହଁ।
ଆଉ ପଅର ଦିନ ଆମ ଯାତ କାଲି ବାର ଅଛି କାଲି ଦେଖିଆ ଯଦି ହବ ଆଉ। ଆଉ ଟିକେ କସି କୁସି ଦବା।
ହଁ।
ଆଉ ତମେ କଉ ଦିନ ଆସିବ?
ମୁଁ ଯାଉ ଯାଉ ଯାତ୍ରା ତ ଦେଖିବା ଯାଇହବ କି ଠିକ୍ ନାହିଁ ଠିକ୍ ନାଇ କିନ୍ତୁ ଶ୍ରାବଣ ମାସକୁ କନଫର୍ମ।
ଏ ଯୋଉ ଆମ ପାଣିଭାର।
ହଁ ହଁ ସେଇ କନଫର୍ମ ଆସିବୁ କୁଆଟ୍ ଗୋଟେ ରଖିଥିବ ଆଉ। କୁଆଟ ଗୋଟେ ରଖିଥିବ ଆଉ। ସୁବିଲା ନା ହ୍ୟାଲୋ।
ହ୍ୟାଲୋ। ଆଉ ମୁଁ କହନି ପାଣି ଭାର ଯୋଉ ଗଲେ ଯିବା ଆଉ।
ହୁଁ ଉ ପାଣିିଭାର ତମେ ନିଅ କି?
ଆଉ ମୁଁ ନେଲିଣି ବା ଆସିକି ଛଅ ସାତ ବର୍ଷ ହବ।
ଯା ହଉ, ଯା ହଉ ଶିବ ତମକୁ ପୁରା
ହଁ ହଁ। ତମେ ଯାଅନି ବୋଧେ।
ନା ମୁଁ ଯାଏନା ମୋର ଗୋଟେ ପ୍ରୋବ୍ଲେମ ଅଛି ତ। ମାନେ ପାଣି ପାଣି ପାଣି ପାଖରେ ଗୋଟେ ପ୍ରୋବ୍ଲେମ ଅଛି ଆଉ ନଈରେ।
ଓହୋ ସବୁ ବର୍ଷ କୁଅ କିନ୍ତୁ ଜିମି ତାପରେ ମନା କରିଦିଅ ଆଉ।
ହଁ। ହ ଦେଖିଆ ମୋର ଏଇଠି ଛାଡିବାର ଅଛି ଆଉ ଦି ମାସ ପରେ ଛାଡ଼ି ଦେବୀ। ଆଉ
ହଁ।
ଏ ବହି ରେ ଛାଡ଼ି ନାହାନ୍ତି।
ଆଉ ଖାଇସାଇଲଣି ନା।
ହଁ ଖାଇ ସାରିଲିଣି।
ଆଜି କଣ ମଟନ ବିରିୟାନୀ।
ନା ମ ଆଜି ବାର ନାହିଁ। ମଟନ ଆ ଏଇ ଟିକେ ଶୁଖୁଆ ପୋଡା।
ମୁଁ ଭାବୁଥିଲି ପଖାଳ ବିରିୟାନୀ ଟା କରିବା।
ପଖାଳ ବିରିୟାନୀ ଟା କଲେ ହୁଅନ୍ତା ଆଉ ତମେ ତ ଫାଇବ ଷ୍ଟାର ହୋଟେଲ ରେ ରହୁଚ। ଚ ଶିଖିଥିବ କଣ କେମିତି ହବ ଟିକେ କହିଲ।
ସେଇ କିଛି ନାଇଁ କିଛି ନହିଁ। ପଖାଳ ଯେମିତି ହବା କଥା ସେମି ଆଗେ ବିରିୟାନୀ ଟା ହେଇଯିବ। ଯେମିତି ବିରିୟାନୀ ଯେମିତି କଷିବା କଥା କଷିଦବ।
ହେବି ପୁରା
ଆରେ ଷ୍ଟା ଶୁଣ ହେଇ ଦେଖ ବିରିୟାନୀ ତମକୁ ଆସେ କେମିତି ହୁଏ ବିରିୟାନୀ ତମକୁ ଆସେ କେମିତି ହୁଏ। ବିରିୟାନୀ କରିବ କିନ୍ତୁ ଚିକେନ ପକେଇବନି ଖାଲି ଭାତ। ଭାତ ପକେଇ ସାରିଲା ପରେ ତାପରେ। ଆମର ଯୋଉ ଚିକେନ ପିସ୍ ଗୁଡା ସେଗୁଡା ପୁରା କଷ ସି ଦବ ବୁଝିଲ କି ପୁରା କସି ଦବ ତା ପରେ ସେ ଯୋଉ ଗରମ। ପାଣି ଟା ଆମେ ଯୋଉ କରୁଛ ଏଇ ଯୋଉ ବିରିୟାନୀ ରେ ପକେଇଦବ। ତା ଦିଏରେ ଦହି ଫହି ସବୁ ଯାହା ଫୁଟା ଫୁଟି ଫୁଟଣ ଫୁଟଣ ସବୁ ଫୁଟ ଫୁଟା ଫୁଟି କରି ପକେଇ ଦବ ହେଇଗଲା ପରେ ଆମେ ଯୋଉ ଚିକେନ ଯୋଉ କସା ହେଇଚି ଯୋଉ। ତା ଇଏଟା। ସେଇଟା ତାପରେ ଯୋଉ ନିଗାଡି ଦବ ସେ ଯୋଉ ପାଣି ଅଳ୍ପ ଅଳ୍ପ ଟିକେ ରହିବ ନିଗାଡି ଦବ। ଅଳ୍ପ ଅଳ୍ପ ନିିଗାଡିବ ଅଧିକ ଯମି ରହିବ ଯେମିତି କାଠୁଆ କାଠୁଆ ଟିକେ ହଉଥିବ ତା ପରେ ସେ ଯୋଉ ଚିକ ଚିକେନ୍ କୋଷାଗୁରା ସାଇଟ ରେ ରଖିବ ତାପରେ ସେଇଟା ଖାଇବ। କେମିତି ଟେଷ୍ଟ ଟା ନାଗିବ ତମେ ସେତେବେଳେ କହିବ ଆସ ଆମ ଏଠିକି ଥରେ ମୁଁ ଖୋଇଦେମି ପୁରା ଏକ ନମ୍ବର ପୁରା ଜାଣି ଜାଣିପାରିବନି କହିବ ଏଇଟା ପଖାଳ ବିରିୟାନ ନୁଅ ଏଇଟା। ତମେ ଭାବିିଦବ ଚିକେନ ବିରିୟାନି କିନ୍ତୁ ପଖାଳ ବିରିୟାନୀ ହେଇଥିବ।
ଯା ହ ଉ ଆଉ ତମ ଦୋକାନଟା କୋଉଠି।
ଏ ଯୋଉ ଭୁବନେଶ୍ଵର ପଳେଇ ଆସିବ ଭୁବନେଶ୍ୱରର ଜୟଦେବ ବିହାର ଶାସ୍ତ୍ରୀ ନଗର। ଶାସ୍ତ୍ରୀ ନଗର ଲେନ୍ ଥ୍ରି କୀ ପଳେଇ ଆସିବ ପୁରା ଲଜ ବାଗିଆ ଗୋଟେ ଗୋଟେ ହୋଟ ଅଛି ହୋଟେଲ ଟେ ଲେଖା ହେଇଛି ଯେ ବି ଜେ ବି ପ୍ରଫେସନାଲ୍ ହୋଟେଲ ଲେଖା ହୋଇଛି। ହୁଁ। ତା ସେ ତା ତଳେ ଲେଖା ହେଇଥିବ ଅଂଶୁମାନ ହୋଟେଲ ର ନା।
ହଁ କେତି। ସାଲାରୀ ଦଉ ଛନ୍ତି।
ସାଲେରୀ କଁ ମୋର ତ ମାନେ ମ୍ୟାନେଜିଂ ଦାୟିତ୍ୱ ଟା ବୁଝିଲ ନା। ମ୍ୟାନେଜିଂ ଦାୟିତ୍ବ କଁ ମୁଁ ଖାଲି ମ୍ୟାନେଜ କରିମି। କୁକର ବହୁତ ଅଛନ୍ତି ବହୁତ ମାନେ କଁ ହୋଟେଲ ରେ ଏଟା ଲଜ ହିସାବରେ। ଅଛନ୍ତି ତଥାପି ମିନିମମ୍ ସାତ ଆଠ ଜଣ ଉପରେ ଅଛନ୍ତି। ମୁଁ ତ ମ୍ୟାନେଜିଂ କରିମି ଖାଲି ଯେ ମ୍ୟାନେଜ୍ କରିମି ଏଇଠୁ ଏତିିକି ଏଠି ଏଠି ଆଣ ଏତିକି ଆଣ ସେଠୁ ସେଠିକି ଆଣ। ସେତିକି କରିବା କଥା କରିମି ଆଉ ଗୋଟେ ଗୋଟେ ପିଲାକୁ କେତେ ପଇସା କଣ ଦିଆହବ ମୋ କେତକି ସବୁ ମାଲିକ ମୋ କତିକି ଓନର ସବୁ ମୋ କତିକି। ଦେଇଦବ ପଇସା ମୁଁ ସମତଙ୍କୁ ବାଣ୍ଟି ଦେବି ହଁ।
ଓ ହୋ ଯା ହ ଉ।
ହୁଁ।
ଚଲେଇବ ଗୋଟେ ସଂସ୍ଥା ମାନେ।
ହୁଁ ଗରିବ କାହିଁକି ତମେ ବି ଆସିଲେ ମୁଁ ତମର ଏଠି କରେଇଦେମି।
ଆ ଦେଖିବା ମୁଁ ଟିକେ ବିଲ ବାଡି କାମ ସରିିଲେ। ମୁଁ ପଳେଇବି ନହେଲେ ସେଇଟିକି ଆଉ। ଆମ ଯୋଉ ଏଠି ଯୋଉ ଆମ ଯୋଉ ଭଲପାଇବା ଦେଇଛି ଏଇଟା ବନ୍ଦନା ପୁଅ ବାବନ। ଏ ସିଏ ବା କଣ କାଲି ଭୁବନେଶ୍ଵର ଯାଇଛି
ହଁ, ହଁ ମୋତେ ଫୋନ କରିଥିଲା ମତେ କହିଲା କୋଉଠି ଅଛି ମୁଁ କହିନି ନା ମୁଁ ଅଛି ଅଲଗା ଆଡେ ତୁ ଅଛୁ ଅଲଗା ଆଡେ। କହିଲା ହଉ କେବେ ଦେଖା ହବା ରବାର ଆଉ ମୁଁ କହିଲି ମୋର କଣ ରବାର ଫାଙ୍କା। କଉ ହୋଟେଲ ମୋଟେଲ୍ କାମ ନା ବଡ଼ ବଡ଼ ହୋଟେଲ ଏଇ କଣ ଛୋଟକାଟିଆ ହୋଟେଲ୍ ହେଇଚି ନା କଣ।
ତା ହେଲେ ହୋଟେଲ ରେ ରହିବ ଅସୁବିଧା ଟା ହେଇଯିବ। ଯା ରହିଗଲା ଯାହା ହଉ ସେତେବେଳେ ହେଇଗଲା ଆଉ।
ହୁଁ ଚାଲୁ ଚାଲୁ ସଂସ୍ଥା
ସେତେ ଲେଟ ଆଉ କିଛି ବାଟ ନାହି। ଘରେ ବସି କିଛି ମିଳିବନି।
ହୁଁ ଠିକ ଠିକ କୃଷ୍ଣା ତମେ କଣ କରୁଛ?
ମୁଁ ଏ ଚାଷ ବାସ କରୁଚି।
ଚାଷ ବାସ କରୁଛି ଚାଷରେ ଆଉ କିଛି ଲାଭ ନାହିଁ। ଆଗରୁ ଚାଷ ଥିଲା ଆଗରୁ ଆରେ ଆଗରୁ ଚାଷ ଥିଲା। ମାନେ ହଉଥିଲା ହେତ ବ ପୁରା ଚାଷଟା ହେଇଭଳିଆ ହଉଥିଲା ଏବେ ତ ଡାକ୍ତର ବାଲା ଆସୁଛନ୍ତି
ମୁଁ ଯୋଉ ପାଞ୍ଚ ଛଅ ବର୍ଷ ହେଲା ସେଠି ରହିଲି ତା ଭିତରେ ମୁଁ ଗୋଟେ ଶୁଣିଥିନି ତମ କଣ ପୋଲିସ ରେ ଜଏନ କରିଥିଲ।
ନା ଜଏନ ନୁହଁ ସେ ମୁଁ ଯାଇଥିଲି ରେ ଟ୍ରେନିଙ୍ଗ ରେ ରିଟିନ ଫିଟିନ ପାସ କରିଥିଲି ଯାଇଥିଲି। ହେ ମତେ ସେ ଚାକିରି ଟା ଟିକେ ପସନ୍ଦ ହେଲାନି ସେୟାକୁ ଟିକେ ପଳେଇ ଆଇଲି ଆଉ।
ଓହୋ।
ଆ ଏବେ ଚାହିଁଲେ ଜଏନ କରିହବ ହେଲେ କଣ ଆଉ
ତମର ତ ଫିଗର ଅଛି ଭଲ ତମେ କରଯା ଆର୍ମି ଫାର୍ମିରେ କରଦେ।
ହଁ ଦେଖିଆ। କଉଠେ ଗୁରେ ପକେଇଆ ପକେଇଆ ଯଦି ବାଜିବ -ବାଜିବ ନହେଲେ ନାହିଁ ଏରା ସବୁ ଭାଗ୍ୟ ଭାଗ୍ୟରେ ଥିଲେ ଚାକିରି କରିବୁ ନହେଲେ ତୁ ଯେତେ ପାଠ ପଢ
ହଁ ଏଜ ବି ପଳେଇବ ତ ଦେଖିକି କରିବୁ ଆଉ।
ଏଜ ବି ପଳେଇବ କାରଣ ଏବେ
ହୁଁ ହୁଁ ପକେଇ ଦବୁ ନ ହେଲେ ନ ଏଇ ଯଉଁ ହରିପଇପୁଅକୁ ଚିନ୍ ଥିବ ନା ହଁ ସିଏ ତାର ହେଇ କରୁ କରୁ ଏଜ ପଳେଇଲା।
କଣ କରବ ସିଏ ବା ମେନ ଗୋଟେ ଟାର୍ଗେଟ ରହିଲା କଣ କି ମୁଁ ଆର୍ମି ହେବି ପୋଲିସ ତାର ଲୋଭ ରହିଲାନି। ଆରେ ମୋ କହିବା କଥା ତୁ ଆର୍ମି ଟ୍ରେନିଂ ଦି ତିନ ଥର ଦେଲୁ। ଫେଲ୍‌ ହେଲୁ ତୁ ପୋଲିସ ରେ ଦେ ପୋଲିସ ଟା କଣ ଖରାପ ଚାକିରି। ଖରାପ ଚାକିରି ଆରେ ଯିବ ଥାନାରେ ଯାଇକି ବସିବ ଆଉ କଣ
କଣ କେସ ବାସ ହେଲେ ଯିବ ନହେଲେ ନାହିଁ।
ହଁ ଆଉ ତମେ ଗଲେ ବି କଣ ତମେ ହେଇ ଭ୍ୟାନରେ ବସିକି ଯିବ ଆଉ ତମେ କଣ ସାଇକଲ ରେ ଯାଉଛ।
ହୁଁ ଓପରିି ପଇସା ଆହୁରି ଅଛି।
ହଁ ଆଉ ତମେ ଏଠୁ ଦେଖିବ ନା ଆଉ
ହୁଁ।
ସେ ତାର ରାଜି ହେଲାଣି ଆର୍ମି ଆର୍ମି ହେବି ଆରେ ତୋ ବୟଷ ପଲେଇଲାଣି ପୋଲିସ୍ ରେ ପକା ପୁଣି ଆହୁରି ଆମର ରେଲୱେ ଅଛି। ନେଭି ଅଛି ତମେ ସେଥିରେ ବି
ଦୁନିଆ ଆଛିି ବା
ତମେ ସେଇ ପଢ
ଏ ମନ ଧ୍ୟାନ ଦେଲାନି ଆଉ
ହଁ। ଗୋଟେ ଇଏ ଉପରେ କଣ ଡିପ୍ଲମା ଏମିତି ଇଏ କରି କରି କରି ଲାଷ୍ଟ୍ କୁ ପ୍ଲାନ୍। ସେମିତି ହଁ ଆଉ ଘରେ କାହିଁ ବସିବୁ ବାପା କହିବ ଯା ଆଁଟା ଆଉ ଘରେ କାହିଁ ବସିବୁ। ଏମିତି ଯେତେବଳେ ଦେଖିବୁ ଫର୍ମ ସବୁ ଫର୍ମ ଗୋଡେଇ ଗୋଡେଇ
ହୁଁ ସବୁ ପକେଇ ଯା। ଏଇ ଯେମିତି ଆମ ଯୋଉ ଅମରନା ପୁଅ ଟା ସିଏ ସବୁ ଫର୍ମ ତ ଯୁଆଡ଼େ ଯାହା ଦିଆ ଯାଉଛି ସବୁ ପକେଇ ଦେଉଛି।
ପକେଇ ଦଉଛି ଆରେ ଆରେ ଏ ବେଧୁଆ ଛୁଆଟା ତ ସବୁ ଗେ ଛଟାରୁ ଗୋଟେ ବାଜିିନି। ନଲେ ଦଶଟା ରୁ ତ ଗୋଟେ ବାଯିବ। ହେଲେ ବାଜିବ କଷ୍ଟ୍ କଲେ ମିଳିବ ଯା।
କଷ୍ଟ୍ କଲେ ଫଳ ମିଳିବ।
ହୁଁ କିଛି ନହଲେ ଆଜି କାଲି ଦୁନିଆ ଟା ତ ଓଲଟା ଆଁ ଭଲ କଲେ ଖରାପ୍।
କିଛି ନ କଲେ ମୁଁ ଆମ ହୋଟେଲ ଅଛି ଡାକିଦବ ହୋଟେଲରେ ବସିବା ଆଉ।
ହଁ ଆଉ କଣ ଖାଇସାଇଲଣି।
ହଁ ଖାଇଲି ଆଜି ସେଇ ଯୋଉ ଦେଇଦେଲେ ଖାଇଦେଲୁ ଆଉ।